ହ୍ୟାଲୋ ହଁ।
କଣ କରୁଥୁଲୁ?
କରଚୁ କି? ଏ ବସିଚି ମୁଁ। ତୁ?
କଲେଜ ଆସିଥିଲି ଆଉ।
ଓହୋ। ଆଉ ହଉଛି ତମ ଆଡେ ଖରା କେମତି ହଉଛି?
ଖରା ତ ଆଜି ପଇଁତିରିଶ ଡିଗ୍ରୀ ପାଖାପାଖି ହେଲାଣି ସକାଳ ଟାରୁ।
ଓହୋ। ହଁ ପରା
ତମର?
ଆମର ବି ସେଇଭଳିଆ ଆଉ।
ଠାକୁର ଅଣସରରେ ଅଛନ୍ତି ତ, ସେଇଥିପାଇଁ ଗୁଳୁଗୁଳି ଟିକେ ହଉଛି ଆଉ।
ଗୁଳୁଗୁଳି ଏଇନା ହବ, ସନ୍ଧ୍ୟାବେଳେ ଟିକେ ବର୍ଷା ହବ
ହୁଁ। କଣ ଶୁଣୁଥିଲି ଆଧାର ଲିଙ୍କ ନ କଲେ ଭତ୍ତା ବନ୍ଦ ହେଇଯିବ।
ହଁ ପରା ଏଇଟା ଏବେ ନୂଆ ନିୟମ ବାହାର କରିଛନ୍ତି ଯୋଉମାନଙ୍କର ଆଧାର ଲିଙ୍କ୍ ହେଇନି ଆ ସେମାନଙ୍କର ଭର୍ତା ସବୁ ବନ୍ଦ କରିଦେବେ। ତାମାନେ ଯୋଉମାନେ ସବୁ ପାଉଛନ୍ତି ସେମାନଙ୍କର ବନ୍ଦ କରିଦେବେ ଆଉ ଯୋଉମାନେ ଏବେ ନୂଆ ଅଧାର କରିଦେଇଛନ୍ତି ଆଧାରଲିଙ୍କ୍। ସେମାନଙ୍କର ଆଉ କିଛି ପ୍ରୋବ୍ଲେମ ହବନି ସେମାନେ ତାଙ୍କର ଯେମିତି ପାଉଥିଲେ ସେମିତି ତାଙ୍କର ପାଇବେ ଆଉ।
ହ ଯୋଉମାନେ ଅଶୀ ବର୍ଷ ଯୋଉ ମାନଙ୍କୁ ତାଙ୍କର ତ ଆଧାର ଆଉ ମାନେ କିଛି ନବନି ତ କେମିତି କଣ କରିବେ?
ହଁ ସେଟା ସେ କହୁଛନ୍ତି କି କଣ ଗୋଟେ ରେନୁ କରିବା ପାଇଁ ନା କଣ କରିବା ପାଇଁ ଗୋଟେ ସେ କେମିତି କହୁଛନ୍ତି? ସେଇଟା କରିକି ପୁଣି ଥରେ ଭତ୍ତା ଟା ପକେଇବି ଆଉ ଥରେ ମାନେ ଯେମିତି ପକେଇଥିଲେ ଫାଷ୍ଟ ଯେମିତି ଫାଷ୍ଟ ପକେଇଥିଲେ ପାଇଥିଲେ ସେମତି ଆଉ ଥରେ ପକେଇବେ ପକେଇଲା ପରେ ହୁଁ ବୋଧେ ହବ କି କଣ ସେଇ ବିଷୟରେ ତ ଏତେ ତ ମୁଁ ଜାଣିନି। ଟିକେ ଟିକେ ଦେଖିଛି ନିଉଜ୍‌। ରୁ ଯାହା ଜାଣିଛି ଆଉ
ଆଉ ଯୋଉ କହୁଥିଲା କି ଦଶମ ଶ୍ରେଣୀର ପିଲାଙ୍କ ପାଇଁ ଯୋଉ ଲାଗୁ ହବ ତୃତୀୟ ଭାଷା। ସେ ତ ଥାର୍ଡ ଲାଙ୍ଗୁଏଜ ଏଇଟା ଏଇ ବର୍ଷ ଯୋଉ ଦଶମ ପରୀକ୍ଷା ଦେବେ ତାଙ୍କ ପାଇଁ ହବନି। ଆସନ୍ତା ବର୍ଷ ଯୋଉମାନେ ଦେବେ ତାଙ୍କ ପାଇଁ ହବ।
ଆସନ୍ତା ବର୍ଷଠୁ ଏଟା ଲାଗୁ ହେଲା।
ହୁଁ।
ଆର ବର୍ଷଠୁ ସବୁ ଛୁଆ ଯୋଉ ମାନେ ଦଶମ ପଢିବେ। ମତେ ଲାଗୁଛି ନବମ ପିଲାଙ୍କର ବି ଦେଇଦବ କାହିଁକି ନା ଦଶ
ଅଷ୍ଟମ ନବମ ଦଶମ ହଁ।
ହଁ ଏଇ ତିନିଟା ଦବ ହାଇସ୍କୁଲ ପିଲାମାନଙ୍କୁ ଦବ ତ ମୁଖିଆ ସେମାନେ କଣ କେମିତି କରୁଛନ୍ତି ଆଉ।
ହୁଁ। ସେ କହୁଛି ଯେ ହୁଁ ଏଇ ଯୋଉ ଶିକ୍ଷାବର୍ଷ ଛବିଶି ସତେଇଶି ରେ ନବମ ଆଉ ଦଶ ତମ ଛାତ୍ରଛାତ୍ରୀଙ୍କର ତିନିଟା ଭାଷା ଲାଗୁ ହେବ ବୋଲି। ପୂର୍ବରୁ ନିର୍ଦ୍ଦେଶ ହେଇଥିଲା ହେଲା କିନ୍ତୁ ଏବେ ପରିବର୍ତ୍ତନ ହେଇକି ହେଇଛି ଯେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଯୁଜ୍ୟ ହବନି।
ଓହୋ।
ଏଇ ବର୍ଷ ଯୋଉ ମାନେ ବୋର୍ଡ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ ସେମାନଙ୍କର ମାନେ ଏଇ ଅତିରିକ୍ତ ଭାଷା ପାଇଁ ଚିନ୍ତା ପଡିବନି ହେଲା। ସପ୍ତମ ଅଷ୍ଟମ ଆଉ ଯୋଉ ନବମ ଛାତ୍ରଛାତ୍ରୀ ସେମାନଙ୍କୁ ଦି ଟା ବିଦେଶୀ ବାଛ ଭାଷା ବାଛିବାକୁ ପଡିବ। ହେଲା ବିଦେଶୀ ଆଉ ଉ ଆଉ
ଗୋଟେ ଓଡିଆ ରହିବ ଆଉ।
ଏଇ ଭାଷା ଗୁଡିକ ପାଠ ପଢାରେ ରଖି ଜାରି ରଖିବେ। ଭାରତୀୟ ଭାଷା ଗୋଟେ ପଡିିବ। ବୁଝିପାଇଲୁ।
ହଁ ହଁ। ଆର ଭାରତରେ ଧର ହିନ୍ଦୀ କିମ୍ବା ଇଂଲିଶ ବି ଯୋ
ହିନ୍ଦୀ ସଂସ୍କୃତ ତାମିଲ ତେଲୁଗୁ କନ୍ନଡ଼। ମାଲଲାୟମ୍ ମରାଠୀ ବେଙ୍ଗଲୀ ପଞ୍ଜାବୀ ଗୁଜୁରାଟି ଓଡ଼ିଆ। ଆଉ ଗୋଟେ ଅଛି ଆସାମି। ହେଲା ହଁ ଆଉ ବିଦେଶୀ ନାହିଁ ଆସାମୀ ଯାକେ ଅଛି। ଆଉ ଗୋଟେ ବିଦେଶୀ ଭାଷାରେ ରହୁଚି ଇଂରାଜୀ ଆଉ ଗୋଟେ ରହୁଚି ଫରାସୀ ଆଉ ଗୋଟେ ରହୁଚି ଜର୍ମାନୀ ଆଉ ଗୋଟେ ରହୁଚି ଆରବିକ ଆଉ ଗୋଟେ ରହୁଛି ସ୍ପେନିଶ ହେଲା। ଯଦି ଜଣେ ବିଦ୍ୟାର୍ଥୀ ଭାରତୀୟ ଭାଷା ରୁ ଦିଟା ଭାଷାରେ ଅଧ୍ୟୟନ କରିସାରିଛି। ସେ ଅନ୍ୟ ଏକ ଭାରତୀୟ ଭାଷା କିମ୍ବା ଇଂରାଜୀ କିମ୍ବା ଫରାସୀ ଭଳି ଏକ ବିଦେଶୀ ଭାଷାକୁ। ତୃତୀୟ ଭାଷା ଭାବରେ ବାଛି ପାରିବ। ବୁଝିହେଲା। ଆଉ ଯଦି ଜଣେ ଛାତ୍ର ଯଦି ଗୋଟିଏ ଭାରତୀୟ ଭାଷା ତାମିଲି ଆଉ। ହଁ ଗୋଟିଏ ବିଦେଶୀ ଭାଷା ଇଂରାଜୀରେ ଅଧ୍ୟୟନ କରୁଛନ୍ତି, ତାଙ୍କୁ ତୃତୀୟ ଭାଷା ଭାବରେ। ଭାରତୀୟ ଭାଷାରେ ଯୋଡିବାକୁ ପଡିବ। ହେଲା କିି।
ହଁ।
ଆଉ ଯଦି ଜଣେ ବିଦ୍ୟାର୍ଥୀ ଦିଟା ବିଦେଶୀ ଭାଷା। ତାର ଇଂରାଜୀ ଆଉ। ଫରାସୀ ଅଧ୍ୟୟନ କରୁଛି। ତେବେ, ସେ ଉଭୟ ବିଦେଶୀ ଭାଷା ଅଧ୍ୟୟନ ଜାରି ରଖି ହୁଁ। କିନ୍ତୁ ତାଙ୍କ ତୃତୀୟ ଭାଷାରେ। ଏକ ଭାରତୀୟ ଭାଷା ମଧ୍ୟ ଅଧ୍ୟୟନ କରିବାକୁ ପଡ଼ିବ।
ଓ ହୋ।
ଆଉ ଏମସିଆ ଯୋଉ ନୁହଁ କି ସେ ବାଇଶଟି ଅ ଭାରତୀୟ ଭାଷାରେ ନୂତନ ପୁସ୍ତକ ଯୋଗାଇ ଦବ।
ଓହୋଃ।
ଏଇ ଯୋଉ ନବମରେ ଯୋଉମାନେ ପଢୁଛନ୍ତି ଛାତ୍ରଛାତ୍ରୀ। ବର୍ତ୍ତମାନ, ଦୁଇ ହଜାର ସତେଇଶ ଅଠେଇଶ ରେ ଯୋଉ ସେମାନେ ତୃତୀୟ ଭାଷା। ରେ ସି ବି ଏସ୍ ଏଇ ଯୋଉ ବୋଡ ପରୀକ୍ଷା ଦଉଛି। ତାଙ୍କୁ ପଢିବନି ସେଥିରେ। ଏଇ ଭାଷା କେବଳ ସ୍କୁଲ ରେ ହବ।
ହଁ।
ହଁ।
ହଁ ଭଲ, ଭଲଟିକେ ସରକାର ଏଇଟା ଗୋ ଗୋଟେ କାମ ଭଲ କଲା କି ଏଇ। ଶିକ୍ଷା ଟା ଦେଲା। ଯାହାତ ମାନେ ଧର ବାହାରେ କୋଉ ଜାଗା ପଢିଲେ କିମ୍ବା ବାହାରକୁ ଜବ କରିବା ପାଇଁ ଗଲେ ଏଟା ଟିକେ ସାହାଯ୍ୟ ହବ ତା
ହୁଁ। ହୁଁ ଆଉ ମାନେ ଭାଷା ପାଇଁ କୋଉଠି ପିଲାଙ୍କୁ। ଅସୁବିଧା ଭୋଗ କରିବାକୁ ପଡିବନି।
ହଁ ଯୋଉ ଅନଲାଇନ କ୍ଲାସ ସବୁ। କରୁଛନ୍ତିିବି ଆଉ ଏବେ ସବୁ ଯୋଉ ଦେଖିଛୁ ଅଷ୍ଟମ ଆଉ ପଞ୍ଚମ, ନବମ। ତମ ଏଇ ସବୁ ବହିରେ ସବୁ କେମିତିଆ ଗୀତ ସବୁ ଦେଖୁନୁ ଆଡ କରିଛନ୍ତି।
ତ୍ରୁଟି ଅଛି ବହୁତ ପରା। ଭୁଲ ଭଟକା ଅଛି। ସିଏ କେମିତି ତାକୁ। କୁ ପ୍ରେସ୍ କରିଛନ୍ତି ବହିକି। ସେ ସବୁ। ତାର ଯୋଉ ମେନ୍, ମେନ୍ ଯୋଉ ବୋର୍ଡ ଅଧ୍ୟକ୍ଷ ଥିଲେ ସେ ସବୁ ଉ ସମସ୍ତ କି ବାହାର କରିଦେଲାଣି ବୋର୍ଡରୁ। ତାଙ୍କ ନାଁରେ କେସ୍ ହେଲା ଯେ। ପିଲାଙ୍କ ଭବିଷ୍ୟତ ସହିତ ଖେଳିଲେ ପିଲା ପାଠ ପଢିବେ କେମିତି?
ସେଇଆା ଏଟା ଗୋଟେ ରେସିପି ମୁଢି ମିଚର କେମିତି ଖାଇବ? ଆଉ ଆମର ଝାଲ ମୁଢି କେମିତି କରିବ? ଏଇଟା ଗୁରେ ରେସିପି ଦେଇଚି। ଗୁରେ ଆମର ହିନ୍ଦୀ ଗୀତ ସବୁ ଦେଇଛି। ଆଉ
କୋଉ କ୍ଲାସ ବହିରେ? କୋଉ କ୍ଳାସ ବହିରେ ଦେଇଛି?
ଏରା ଅଷ୍ଟମ ପିଲାଙ୍କ ବହିରେ ଦେଇଛି ହିନ୍ଦୀ ଗୀତ। ପଞ୍ଚମ ପିଲାଙ୍କ ଇଂଲିଶ ବହିରେ ଦେଇଛି ରଜ ଗୀତ। ଆଉ ପ୍ରଥମ ଏଠୁ ଯୋଉ ପଞ୍ଚମ ହାତ ଯୋଉ ସବୁ ସାହିତ୍ୟ ବହି ଆସେ ସେଥିରେ ଦେଇଛି ସବୁ ରେସିପି, ଖାଇବା ଜିନିଷ ସେ ଛୁଆ କଣ ପାଠ ପଢିବେ ନା ଖାଇବା ତିଆରି କରିବେ?
ହୁଁ।
ସେଇଟା ପାଇଁ ସବୁ ଏବେ କମ୍ପ୍ଲେନ ଚାଲିଛି ଆଉ ଛୁଆ ତ ଛୁଆଙ୍କର କଣ ଯାଉଛି ଛୁଆଙ୍କର ପାଠ ନ ପଢିଲେ ଗଲା ଛୁଆ ତାଙ୍କୁ ତାଙ୍କର ଏନଜୟେ କରୁଛନ୍ତି ଗୀତ ଗୀତ ଗାଇକି ଗୁରେ
ହୁଁ।
ଆଉ ମୋହନ ମାଝୀ ପଛରେ ଗୋଟେ ସବୁ ଫଟୋ ଲଗେଇ ଦେଇଛି ସବୁ ମାନେ ତାର ବହିରେ ସବୁ ଫଟୋ ଲଗେଇ ଦେଇଛି ପଛପଟେ
ହଁ।
ପୁରା ଓଡିଶା ପୁରା ହଲଚଲ ହେଇଗଲାଣି ହଁ ତା ନିଜର ଫଟୋ ଲାଗିଛି
ତା ଫଟୋ କାହିଁ ଲାଗିଛି ଯେ
ହଁ ପ୍ରଥମ ଟୁ ପଞ୍ଚମ ଶ୍ରେଣୀ ବହିରେ ଲାଗିଛି ତା ଫଟୋ
କଁଣ ହେଲା?
ପ୍ରଥମଠୁ ପଞ୍ଚମ ଶ୍ରେଣୀ ବହିରେ ଲାଗିଛି।
ଓ ହୋ।
ଛୁଆ ସେଇଟାକୁ ଟିକେ ନେଇକିନା ଟିକେ ଇଏ ଅଛନ୍ତି ଆଉ।
ହୁଁ ହୁଁ।
ଇଂଲିଶ ମିଡିୟମ ଛୁଆଙ୍କର କିଛି କଥା ନହିଁ ତାଙ୍କ ବହି ତାଙ୍କର ଠିକ ଅଛି। ଆମର
ଠିକ ଅଛି ଯେ ନବମ କ୍ଳାସ ର ବହି ତାଙ୍କର ସବୁ ବର୍ଷ ବହି ଚେଞ୍ଜ ହବ ନୂଆ ବହି ସେଇଟ ଆସିବ ହେଲା। ପଇସା ବହୁତୁ ନେଇ ଯାଉଛନ୍ତି ବହି ଏପର୍ଯ୍ୟନ୍ତ ତାଙ୍କର ମିଳିନି ହୁଁ ଗଣିତ ବହି ମିଳିନି ଇଂରାଜୀ ବହି ମିଳିନି ସାଇନ୍ସ ବହି ମିଳିନି ସେ ପଢିବେ କେମତି?
ମେନ୍ ମେନ୍ ବହିଗରା ତ ମିଳେନି ଆଉ।
ହୁଁ ଖାଲି ଏନସି ଆରଟି ର ଗୋଟେ ଦିଟା ମିଳିଛି ଆଉ ସବୁ ସବୁ ବହି କିଛି ମିଳିନି ପିଲା ବହୁତ ଅସୁବିଧା ହଉଛି ପଢିବାକୁ
ହଁ ପା ଏଇଟା ସବୁ ତ ଏମିତି ହଇରାଣ କରୁଛି, ଏଇ ବାଡି ଗଭର୍ଣ୍ଣମେଣ୍ଟ ଏତେ ହଇରାଣ କରୁଛି
ହ
ଆମର ଗୋଟେ ଏମାନେ ଯୋଉମାନେ କଲେଜ ପଢୁଛନ୍ତି ସେମାନେ ଠିକ କୋର୍ସ ହିସାବରେ ତାଙ୍କର ସବଜେକ୍ଟ ହିସାବରେ ଏକ୍ଜାମ ଦେଉଥିଲେ ଛଅଟା ସବଜେକ୍ଟ ମାନେ ନାଇଁ କୋର ପେପର ତମର ଯେତେ ବର୍ଷ ହବ ସେଇ ଅନୁସାରେ କୋର ପେପର ଆଉ ଦିଟା ସୁବଜେକଟ ଓଡିଆ ଇଂଲିଶ କମ୍ପୋଲଶୋରୀ ଜି କମ୍ପଲଶୋରୀ ଆଉ ଦିଟା ଏକ୍ଜାମ ଦେବାକୁ ପଡ଼େ ସେଟା ଓଡିଆ ରେ ଗୋଟେ ଇଂଲିଶ ରେ ଗୋଟେ ଯୋଉଟା କି ତମେ ସବୁ ବିଷୟରେ ଜାଣିବ ସେ ତାାକୁ ଏବେ କାଁ କଲାଲା ନା ଚେଞ୍ଜ କରିଦେଇକି କରିଦେଲା ଇଣ୍ଟର୍ନସିପ ରେ ଛୁଆ ମାନେ ଖରାରେ ଧାଇଁ ଧାଇଁ ଇଣ୍ଟର୍ନସିପ କରିବେ ତାଙ୍କୁ କିନ୍ତୁ ଶହେ ମାର୍କ ରରୁ ଶହେ ମାର୍କ ମିଳିବନି ଶହେରୁ ଦେବେ ପ ପଚାଶ ପଞ୍ଚାବନ କଣ ପାଇଁ ଏବେ ଯୋଉ ସବୁ ସରକାର ଯୋଉ କଲା ଯୋଉ ମାନେ ସବୁ ଏଇଟା କରିଛି ଆମର କଲେଜ ପିଲାଙ୍କର ବି ଏମିତି କରିଦେଲା, ଇଣ୍ଟନସିପ କରିଦେଲା, ଯୋଉ କୋର୍ସ ଦି ତିନିଟା ଏକ୍ସଟ୍ରା ଥିଲା, ସେ କୋର୍ସ କୁ
ସେଥିରେ ତମେ କେତେ ମାର୍କ ପାଇବ ହ
ଗୋଟେକ ସବଜେକ୍ଟ କୁ ଶହେ ମାର୍କ ଏମିତିରେ ଥିଲା, ସେଠି ଦିଟାଙ୍କ ସବଜେକ୍ଟ ମିଶିକି ଶହେ ମାର୍କ ଆଉ
ଇଣ୍ଟନସିପ ସହିତ ଆମର ଯୋଉ ହ ଲିଖିତର ଯୋଉଟା କରିବ ସେଇଟା ମିସେଇକି
ହଁ ହଁ।
ହୁଁ ହୁ।
ଆ ହଉ, ମୁଁ ରଖୁଛି ଟିକେ ମୋର କାମ ଅଛି, ପଛରେ କରିବି ଆଉ
ହଁ ହଁ।